ଲୋ ହ୍ୟାଲୋ ମ୍ୟାମ୍ ନମସ୍କାର।
ଆଜ୍ଞା ମ୍ୟାାମ ନମସ୍କାର, ଆଉ ଆପଣଙ୍କୁ ମୁ ଭଏସ୍ କ୍ଲିୟର ଶୁଭୁଛି।
ଆଜ୍ଞା ଆଜ୍ଞା ଶୁଭୁଛି ଠିକ ଠାକ ଆପଣଙ୍କର ମୋ ଭୟସ ଶୁଭୁଛି ଆପଣଙ୍କୁ।
ଆଜ୍ଞା ଆଜ୍ଞା କ୍ଲିୟର ଶୁଭୁଛି।
କଁ କରୁଥିଲେ?
ହଁ ମୁଁ ଏଇଠି ଜଷ୍ଟ ଦୁଆରେ ବସିଥିଲି ଆଉ ସବୁ ଆସିଥିଲେ ଘରୁକୁ। ପିଇସି ଏକା ତ ସେମାନେ ଗଲେ ତ ଏଇଠି ବସିଛି ଏ ଦୁଆରେ।
ଓହୋହୋ। ନାଇଁ ମୁଁ ବି ଏମିତି ବସି ଦେଇଥିଲି ପଢାପଢି କରିଥିଲି ବାସ ହ। କୋଉ ବିଷୟରେ କଥା ହବା।
ହଁ ମ୍ୟାମ ଏଇ ଏମିତି ପଢାପଢି ବିଷୟରେ।
ସାହିତ୍ୟ ଜାଣିବାକୁ ଚାହିଁବେ କି ସାହିତ୍ୟ କଣ?
ଆଜ୍ଞା ଆଜ୍ଞା ଆଜ୍ଞା।
ଆ ସାହିତ୍ୟ କହିଲେ ସାହିତ୍ୟ ତ ଏମି ତି ଗୋଟେ ବ ମାନେ ଛୋଟ ଜିନିଷ ନୁହଁ ଯାହାକୁ ମୁଁ ଆପଣଙ୍କ ଆଗେ ବର୍ଣ୍ଣନା କରିଦେବି ସାହିତ୍ୟ ହଉଛି ଗୋଟେ ଏଡ ବଡ ବିସ୍ତୃତ ଜିନିଷ। ଯାହାକୁ ମୁଁ ଯେତେ ବର୍ଣ୍ଣନା କଲେ ବି ସେଇଟା ଶେଷ ହବନି। ବୁଝିଲେ ତ ମାନେ ସାହିତ୍ୟ ଆପଣ ଯଦି ଚାହିଁବେ ସାହିତ୍ୟକୁ ଅ ସଜେଇ ପାରିବେ ସାହିତ୍ୟକୁ ଗୋଟେ ରୂପ ଦେଇପାରିବେ। ଆପଣ ଆପଣଙ୍କ ସାହିତ୍ୟରେ ଆପଣଙ୍କ ଲେଖନୀ ସାହାଯ୍ୟରେ ଆପଣ ଯାହା ଭାବୁଛନ୍ତି ତାକୁ ଲିପିବଦ୍ଧ କରିପାରିବେ ଆପଣ ଯୋଉ କଥାଟା ଆଉ ଅନ୍ୟ ଜଣଙ୍କୁ କହିବାକୁ ଚାହୁଁଛନ୍ତି କେତେ ଜଣଙ୍କୁ କହିବେ। ଆପଣ ଯୋଉଟା କହିପାରୁଥିବେ ସେଟା ଜଣେ ମାତ୍ର ମାନେ ଜଣଙ୍କୁ କହିପାରିବେ। କିନ୍ତୁ ଆପଣ ସାହିତ୍ୟ ମାଧ୍ୟମରେ କୌଣସି କାବ୍ୟ ଆକାରରେ ହଉ ଗଳ୍ପ ହଉ, ଉପନ୍ୟାସ ଆକାରରେ ହଉ ଯଦି ଆପଣ ଲେଖିଦେବେ ତାହେଲେ ସେଟା ସହ ସହ ପାଠକ ପଢ଼ିବେ। ସାହିତ୍ୟ ହଉଛି ଏପରି ଗୋଟେ ଜିନିଷ ଅ ଆପଣ ଆପଣଙ୍କ ପ୍ରେମକୁ ଆଖି ଆଗରେ ସାଙ୍ଗେ ସାଙ୍ଗେ ପାଇପାରିବେ ଆପଣ ଯାଇକି ଦୂର ଦେଶକୁ ବୁଲି ପାରିବେ। ଆପଣ ଚାହିଁଲେ ସାହିତ୍ୟ ମାଧ୍ୟମରେ ଅନ୍ୟ ପାଖକୁ ଚିଠି ପଠେଇ ପାରିବେ। ସାହିତ୍ୟ ଅ ସାହିତ୍ୟ କହିଲେ, ଅ ସାହିତ୍ୟ କଳ୍ପନାକୁ ବୁଝାଏ। ସାହି ତ୍ୟ ବାସ୍ତବତାକୁ ବୁଝାଏ। ସାହିତ୍ୟ ସ୍ୱପ୍ନର କଥା କହେ। ସାହିତ୍ୟ ସ୍ୱପ୍ନ ଭାଙ୍ଗି ଯିବାର କଥା କହେ, ସ୍ୱପ୍ନ କେମିତି ଦେଖା ଯିବାର କଥା କହେ?
ଆଜ୍ଞା, ତ ମ୍ୟାମ୍ ମାନେ ଆଉ ଆପଣ ଦେଖିଥିବେ କି ଆଉ ଏବେ କଣ ହଉଛି ନା, ଆଉ ଅ ମାନେ କହୁଛନ୍ତି ଯେ ସେ ମାନେ, ଯେତେବେଳେ ଆପଣ ଦେଖିଥିବେ ଓଡ଼ିଶାରେ ବି ଏବେ ବହୁତ ଗୁଟେ ମାନେ ନିଜ ମାତୃଭାଷା ବିଷୟରେ ମାନେ ବହୁତ ଗୁଡ଼େ, ଉନ୍ନତି ହେଲାଣି। ଆପଣ ଦେଖିପାରୁଥିବେ ଯେ ଆଉ ମାନେ ଭଲ ମାର୍କ ରଖିଲେ, ଏମିତି ପିଲାମାନଙ୍କୁ ବି ସ୍କଲାରସିପ୍ ଏକା ମିଳେ ଯେ ଛା ତ୍ର ବୃତ୍ତି ମିଳେ। ତ ମାନେ-ଏମ୍ ମାନେ ଏମାନେ ଏଇଟା କଣ ପାଇଁ କର-କରୁଛନ୍ତି, ଯେ ଅନ୍ୟ କୌଣସି ଭାଷା କୁ ସେମାନେ ଏତେ ଉନ୍ନତି ଦଉ କରୁନାହାଁନ୍ତି ତ, ସାହିତ୍ୟକୁ କଣ ପାଇଁ?
ସାହିତ୍ୟ ଆ-ଆପଣ ଯୋଉଟା କହିଲେ, ସାହିତ୍ୟ ଆଉ ଓଡ଼ିଆ ସମାନ ନୁହଁ। ସାହିତ୍ୟ ଆଉ ଓଡ଼ିଆ ପରସ୍ପର ବହୁତ ଅଲଗା। ସାହିତ୍ୟ ଯାହା ସହ ହଅ ସହିତ ରହିକି ହିତସାନ କରେ, ସହହିତ ହିତ ସାଧନ କରେ ଯେ, ସେ ହଉଛି ସାହିତ୍ୟ। ଆ ମୁଁ
ଜ୍ଞା।
କେମିତି କହିବି, ଆପଣଙ୍କର ଭଲ ଚାହେଁ। ଯୋଉଟା ଆପଣଙ୍କୁ ଭଲ ପାଏ। ସେଇଟା ହଉଛି ସାହିତ୍ୟ। ଆଉ ଓଡ଼ିଆଟା ହେଉଛି ଆମ ମାତୃଭାଷା। ଆମ ଜନ୍ମଗତ ଯୋଉ ଅଧିକାର କୁହନ୍ତି ସେଇ ଟାଇପ୍ ର ହଉଛି ଓଡ଼ିଆ। ଓଡ଼ିଆକୁ ଆମେ ଛାଡ଼ି ପାରିବାନି। ଉଭୟକୁ ଛାଡ଼ି ପାରିବାନି ସାହିତ୍ୟକୁ ଛାଡ଼ିଲେ ଆମେ ବଞ୍ଚି ପାରିବାନି କି, ଓଡ଼ିଆକୁ ଛାଡ଼ିଲେ ଆମେ ବଞ୍ଚି ପାରିବାନି। କିନ୍ତୁ ଦିଟା ଯାକ ଅ ଭିନ୍ନ ଅଟନ୍ତି। ଅ ଭିିନ୍ନ ନୁହନ୍ତି। ଭିନ୍ନ ଯୋଉଟା ଦିଟା ଯାକ ବହୁତ୍ ଭିନ୍ନ। ଆପଣ ଯେମିତି କହିଲେ ଯେ, ସବୁ ଅ ବିକାଶ କରୁଛନ୍ତି ସରକାର। ଅ ବିଭିନ୍ନ ପ୍ରକାର ଅମ୍ କଲାରସିପ୍ ବୃତ୍ତି ସବୁ ଦେଉଛନ୍ତି, ପିଲାମାନଙ୍କୁ ଓଡ଼ିଆ ଭାଷା ପାଇଁ। ଓଡ଼ିଆ ଭାଷାରେ ଯୋଉମାନେ ଅନର୍ସ ନେଇକି ଡିପାର୍ଟମେଣ୍ଟ ନେଇକି ପାଠ ପଢୁଛନ୍ତି। ସେମାନଙ୍କୁ ଲକ୍ଷାଧିକ ଟଙ୍କାର ସ୍କଲାରସିପ୍ ର ବ୍ୟବସ୍ଥା ରହିଛି। ଯୋଉମାନେ ଓଡ଼ିଆ ଭାଷାକୁ ଭଲ ପାଉଛନ୍ତି। ସେମାନଙ୍କ ପାଇଁ ବହୁତ ସାରା ଏବେ ଓପନ୍ ମାଇକ୍ ଷ୍ଟେଜ ଖୋଲୁଛି। ଯାହାକୁ ନିଜ ଭାଷାକୁ ଯାଇକି ନିଜେ ପ୍ରେଜେଣ୍ଟ କରିପାରିବେ। କାହିଁକି ନା ଆ ଆପଣ ପ୍ରାୟତଃ ଦେଖିଥିବେ ଆପଣ ହୁଅନ୍ତୁ କି ଆପ୍ ଆପଣଙ୍କ ଜାଗାରେ ମୁଁ ହୁଏ। ଯେତେବେଳେ ଆମେ କୌଣସି ଗୋଟେ ଓ-ଅଧିକ ଅ ଶିକ୍ଷା ଗ୍ରହଣ କରିଦଉ। ବୋଲି। ଭାବୁ ସେତେବେଳେ, ଆମେ ଆମ ମାତୃଭାଷାକୁୁ ଛାଡ଼ିକି ଇଂରାଜୀ ଭାଷାର ବେଶୀ ବ୍ୟବହାର କରୁ।
ଆଜ୍ଞା।
କାହିଁକି ଯଦି ଆମେ ଆଛା, ମା ପେଟରୁ ଯେତେବେଳେ ଆମେ ବାହାରିଲେ ଆମକୁ ପେଟ ଭିତରେ ରାମ ନାମ ଶିଖାଗଲା ଓଡିଆରେ। ହରେ କୃଷ୍ଣ ଶିଖାଗଲା ଓଡିଆରେ, ଭାଗବତ ପଢାଗଲା ଓଡିଆରେ, ଜନ୍ମ ଠାରୁ ଯେପର୍ଯ୍ୟନ୍ତ ତମେ ନିଜକୁ ନିଜେ ଜାଣିନ। ଯି ଦୁନିଆର ବାସ୍ତବତା ଜାଣିନ। ଯ ଶେଷ ସେ ପର୍ଯ୍ୟନ୍ତ ତମେ ଓଡିଆରେ କଥାବାର୍ତ୍ତା କଲ। ତେବେ ହାଇଲି ଏଜୁକେଟେଡ୍ ହେଲା ପରେ, ଇଂଲିଶଟାକୁ କାହିଁକି ବାଛିଲ?
ତ ମ୍ୟାମ୍ ମୁଁ ପଚାରିବି କି ଆଉ ମାନେ, ଯୋଉ ଆମର ରହିଲେ କବି ଗଙ୍ଗାଧର ମେହେର। ଆଉ କାନ୍ତ ଲକ୍ଷ୍ମୀକାନ୍ତ ମହାପାତ୍ର। ଯେତେକ ସବୁ ବଡ ବଡ ସୁନାମ ଧାନ୍ୟ କବିମାନେ ରହିଲେ, ସେମାନେ ମାନେ ମା ସାହିତ୍ୟ ରଚନା କରିଛନ୍ତି ନା ଓଡ଼ିଆ!
ସେମାନେ ଓଡିଆ ଭାଷାରେ, ସାହିତ୍ୟ ରଚନା କରିଛନ୍ତି।
ତ ଆମକୁ ଯଦ ଦି ଆମେ ଏମିତି ନିଜ ଭାଷାର ଉନ୍ନତି ପାଇଁ ଚାହିଁବା ତ ଆମକୁ ପ୍ରଥମେ କୋଉଟା ଶିଖିବା ଆବଶ୍ୟକ ସାହିତ୍ୟ ଭାଷା ନା ଓଡିଆ?
ନିହାତି ଭାବେ ଆମେ ଯଦି ମୁଁ କହିବି ଅ, ମୁଁ ଗୋଟେ କବିତା ଲେଖିବି କେମିତି କବିତା ଲେଖିବି ମୁଁ ତ ଭାଷା ଜାଣିନି। ଆ କାର ଟେ ଦେଲେ କରେ ଆ କାର ଦେଲେ ସେଟା କା ହୁଏ ବୋଲି ମୁଁ ଜାଣିନି। କରେ ଦୀର୍ଘଉ ଟି ଦେଲେ କ ଦୀର୍ଘଉ ହୁଏ ବୋଲି ମୁଁ ଜାଣିନି, ତାହେଲେ ମୁଁ କି ପରି ଭାବେ ସାହିତ୍ୟକୁ ନିଜର କରିବି। ଖାଲି ଯେ ସାହିତ୍ୟ କଳ୍ପନା କହିଲେ କଳ୍ପନା ମାନେ ଭାବିଦବା ଟା ସାହିତ୍ୟ ନୁହଁ। କଳ୍ପନା ମାନେ ସାହିତ୍ୟକୁୁ ଭାବିକି ଆଉ ମୁଁ ଯୋଉ ଜିନିଷ ଟାକୁ ଲିପିବଦ୍ଧ କରିବାକୁ ଚାହୁଁଛି, ଲେଖିବାକୁ ଚାହୁଁଚି। ସେଟାକୁ କଳ୍ପନା କରିକି ଲେଖିକି ଗଳ୍ପ ଉପନ୍ୟାସ ଆକାରରେ ପାଠକ ମାନଙ୍କ ପାଖରେ ପନ୍ ପହଞ୍ଚେଇବାକୁ ହିଁ ସାହିତ୍ୟ କୁହାଯାଏ। ତେଣୁ ପ୍ରଥମେ ଯଦି ଆମେ ସାହିତ୍ଯ ଆଉ ଓ ଓଡିଆ ଭିତରୁ ବା- ବାଛିବାକୁ ଚାହିଁବା ତାହେଲେ ପ୍ରଥମେ ଆମେ ଓଡିଆକୁ ଅ, ହାଲୋ।
ଆଜ୍ଞା ମ୍ୟାମ୍, ଆଜ୍ଞା ମ୍ୟାମ୍ କୁହନ୍ତୁ।
ଥମେ ଆମେ ଓଡିଆ ଟାକୁ ଓ ବାଛିବା, ପ୍ରଥମେ ଓଡିଆ ଟା ତ ଶିଖିବା, ଓଡିଆ ଟା ଆମକୁ ସାହିତ୍ୟ ରଚନା କରିବା ଶିଖେଇବ। ସାହିତ୍ୟ ଲେଖିବା, ସାହିତ୍ୟରେ ବଞ୍ଚିବା ଶିଖେଇବ।
ଅ, ତ ମ୍ୟାମ୍ ମାନେ ଆଜିକାଲି ଦେଖିବେ କିନ୍ତୁ ସାହିତ୍ୟ ଭାଷାର ବି ଗୋଟେ ଗୋଟେ ପଟେ ଯେ ତେବେଳେ ସରକାର ମାନେ କଣ ସାହିତ୍ୟ ଭାଷା ର ଉନ୍ନତି ପାଇଁ ଚେଷ୍ଟା କରୁଛନ୍ତି। ସେତେବେଳେ କଣ ହଉଛି ନା ଅନ୍ୟପଟେ ପିଲାମାନଙ୍କର ସାହିତ୍ୟ କିଛି କିଛି ମା ବାପାଙ୍କର ଦେଖିଥିବେ ସାହିତ୍ୟ ପ୍ର ତି ମାନେ କଣ ଭରସା ଉଠି ଯାଉଛି। ଓଡିଆ ଭାଷା ପ୍ରତି ମାନେ କହୁଛନ୍ତି ନା ଓଡିଆ ଭାଷାରେ ଆପଣ ବି ଦେଖିଥିବେ ପ୍ରାୟ ସେ ପିଲାମାନଙ୍କୁ ସେମାନେ ଇଂଲିଶ ମିଡିୟମ୍ ସ୍କୁଲ୍ କୁ ଛାଡନ୍ତି। ତ ମାନେ ଆପଣଙ୍କ ହିସାବରେ କୋଉଟା ଠିକ୍? ମାନେ ପିଲାକୁ ଓଡିଆ ପଢିବାକୁ ମାନେ କିଛି କିଛି ପ୍ୟାରେଟ୍ସ ଥିବେ ସେ ଓଡିଆକୁ ବି ସ ପୋର୍ଟ କରିଥିବେ, ଇଂଲିଶ କୁ ବି ସପୋର୍ଟ କରିଥିବେ, କିନ୍ତୁ କିଛି କିଛି ପିଲା ଥିବେ ସେମାନେ ତ କହେ ନ-ନାଇଁ ନାଇଁ ଯେ ନା ଆମେ କେବଳ ଆମ ପିଲାଙ୍କୁ ଇଂଲିଶ ମିଡିୟମ୍ ରେ ପଢେଇବୁ, ଇଂଲିଶ ପଢେଇବୁ। ତ ମାନେ କୋଉଟା ଠିକ୍ ୟା ଭିତରୁ ଯେ ନିଜ ପିଲାମାନଙ୍କୁ ଇଂଲିଶ ମିଡିୟମ୍ କୁୁ ଛାଡିବା ସେଟା ଭୁଲ?
ଏ ନାଇଁ, ନାଇଁ, ନାଇଁ ବୁଝିପାରଲେନି ମ୍ୟାମ୍ ଆପଣ। ଅ, ଭୁଲ ନୁହେଁ ସେଇଟା, କିନ୍ତୁ ପିଲାମାନଙ୍କୁ ଅ, ଆମେ ଯୋଉ ପୁରାପୁରି ସ୍ଵାଧୀନତା ଦେଇଦେଉଛୁ ବା ପୁରାପୁରି ତାଙ୍କ ଉପରେ ଗୋଟେ ଆ, ବ- ନଦି ଦଉଛେ ଉଁ, ଆଉ ଭାର ନଦି ଘରେ ଯେହେତୁ ଇଂଲିଶ ରେ ପଢେ ଓଡିଆ କହିଲେ ତାଙ୍କ ସ୍କୁଲ୍ ରେ ମାଡ଼ ଦିଆଯାଉଛି ଯେ ଓଡିଆ ନୁହଁ କେବଳ ଇଂଲିଶ ଟୁ ଇଂଲିଶ ତୁ କଥାବାର୍ତ୍ତା ମୋ ସାଙ୍ଗେ କରେ, ସେ ସବୁ ଆକ୍ଚୁଲି ଭୁଲ, ସେ ସବୁ ଠିକ୍ ନୁହେଁ, ଅ, କାରଣ ଆମେ ଯେହେତୁ ଓଡିଆରେ ପଢି ଚେ ଓଡିଆରେ ବଢିଚେ, ତେଣୁ ତା ଅର୍ଥ ନୁହେଁ ଆମେ ଖାଲି ଆମ ଓଡିଆ ଭାଷା ପଢିବା। କିନ୍ତୁ ଯୋଉଠି ଆମ ଗର୍ବ ରହିବା କଥା ଯୋଉଠି ଆମ ଗୌରବର କଥା ଆମେ କହିବା ସେଠି ତ ଆମେ ଆମେ ମାତୃଭାଷା କୁ ବ୍ୟବହାର କରିପାରିବା।
ଆପଣ ବି ଦେଖିପାରୁଥିବେ ଆଜିିକାଲି କେତେକ ଯୁବପିଢି ଅଛନ୍ତି, ଏଇ ଯୋଉମାନେ କି ଓ ମାନେ ଓ ନିଜ ମାତୃଭାଷା ହେଇକି ବି ଓଡିଆ ଟା ନିଜ ଅ, ସାହିତ୍ୟ ହେଇକି ବି ସେମାନେ ନି ଦା କରନ୍ତି, ସେମାନେ କୁହନ୍ତି ମାନେ ସେମାନଙ୍କୁ ମାନେ ସେମାନେ ଭାବନ୍ତି ଯେ ଆମ ନିଜ ଓଡ଼ିଆ ମାତୃଭାଷା ଟା କହିଲେ ଆମମାନଙ୍କୁ ଅ ପମାନିତ ମନେ ହବ। ମୂର୍ଖ ବୋଲି ଲୋକମାନେ ଏମତି ଭାବିବେ। ତ ସେମାନଙ୍କର ବି କେତେ ଜଣ ଏମତି ଏ କେତେ ଜଣ ବାଜେ ଚିନ୍ତାଧାରା ର ଖିଥାନ୍ତି, ଆଉ ବି ମାନେ ଏ ସେମାନେ ଚାହାଁନ୍ତି କି ଆଉ ଆମେ ଆମ ପିଲାକୁ ଇଂଲିଶ ମିଡିୟମ୍ ରେ ପଢେଇବୁ। ନହେଲେ ଇଂଲିଶ କରେଥା ସରକାର ବି ଆପଣ ଦେଖିଥିବେ ଏବେ ବହୁତ ଗୁଡେ ଡିସିସନ୍ ନଉଛନ୍ତି। ଆଉ ମାନେ ଇଂଲିଶ ଭାଷାରେ ଦେଖିଥିବେ ଆଗରୁ ଯେତେବେଳେ ଇଂଲିଶ ଭାଷାରେ ମାର୍କସିଟ୍ ବାହାରୁଥିଲା। ଏବେ କିନ୍ତୁ କହୁଛନ୍ତି ଯେ ଓଡିଆ ଭାଷାରେ ମାର୍କସିଟ କରିଦେଇଛନ୍ତି ବୋଲି।
ଆପଣ ଶୁଣିଥିବେ ଆପଣ ଯୋଉ କହିଲେ ଅ ଅ ଛୋଟ ଛୋଟ ପିଲାମାନଙ୍କର ପିତା ମାତା ତାଙ୍କୁ ଛୋଟ ପିଲା ବେଳୁ ଆ ଛାଡୁଛନ୍ତି ଇଂଲିଶ ମିଡିୟମ ସ୍କୁଲକୁ ବିଦ୍ୟାଳୟକୁ ଛାଡୁଛନ୍ତି ପାଠ ପଢିବା ପାଇଁ ଆପଣ ବୋଧେ ଭୁଲି ଯାଉଛନ୍ତି ତାଙ୍କୁ ଯେତେ ଆମେ ଆମେ ଯୁବପିଢି ଚେତେଇ ଦବା ଦରକାର। ଯେ ବଡ ମହାମହାପୁରୁଷ ମାନେ ଲେଖି ଯାଇଛନ୍ତି। ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା। ତେଣୁ ସେମାନେ ତାଙ୍କ ପିଲାମାନୁ କୁ ଉଚ୍ଚ ବା ସମସ୍ତଙ୍କଠୁ ଶ୍ରେଷ୍ଠ ଦର୍ଶାଇବାକୁ ଯୋଉ ପ୍ରୟାସ ଚଲଉଛନ୍ତି। ତେଣୁ ସେମାନେ ମନ ରଖିବା ଦରକାର। ଆ ପ୍ରଥମେ ଉଚ୍ଚ ହେବାକୁ ହେଲେ ଆମ ମାତୃଭାଷା ଉଚ୍ଚ ହବା ଦରକାର। ମୁଁ କହିବି ମୁଁ ଖାଇବା କଥା ଭଲ ପିନ୍ଧିବା କଥା। କଥା ଭାବିବି ଯେତେବେଳେ ଭଲ ଖାଇ ପାରୁଥିବି।
ଆଜ୍ଞା।
ତେଣୁ ଯେତେବେଳେ ମୁଁ ନିଜ ମାତୃଭାଷାରେ ଭଲସେ କଥାବାର୍ତ୍ତା କରୁଥିବି ତେବେ ମୁଁ ଆଉ ଜଣଙ୍କୁ ବୁଝେଇ ପାରିବି ଅନ୍ୟ ଭାଷାରେ। ଯେ ପର୍ଯ୍ୟନ୍ତ ମୁଁ ମୋ ନିଜକୁ ବୁଝିନି ଅନ୍ୟକୁ କିପରି ବୁଝିବି? ତେଣୁ ଅ ଯୋଉ ଅ ପିତାମାତା ମାନେ କହୁଛନ୍ତି ଯେ ନାଇଁ ମାତୃଭାଷାକୁ ଛାଡି ଓଡିଆ ଦେଖ। ରାଷ୍ଟ୍ର ହୁଏ ତ ସେ ସବୁ ବାହାର ରାଜ୍ୟ ବାହାରର ଦେଶକୁ ଗଲେ କାମରେ ଆସିପାରେ କିନ୍ତୁ ଆମେ ଓଡିଆଟାକୁ ଯୋଉଠି ଆମେ ଗର୍ବିତ ହଉଛେ ଯେ କୌଣସି ଗୋଟେ ଅନୁଷ୍ଠାନକୁ ଗଲେ ଆମେ ସେଠି
ଘଟଣା
ଇଂଲିଶ ଭାଷାର ବ୍ୟବହାର କରୁଛେ କାହିଁକି ଆମେ ବଡ ବଡ ପିଲା ଛୋଟ ପିଲା ହୁଅନ୍ତୁ ଆମେ ତାଙ୍କୁ ଶିଖଉଛେ ମାଇଁ ନେମ ଇଜ ଏକ୍ସ ୱାଇ ଜେଡ ମାଇଁ ମଦର୍ ନେମ ଇଜ ଏକ୍ସ ୱାଇ ଜେଡ ମାଇଁ ସେଲ୍ଫ ଏକ୍ସ ୱାଇ ଜେଡ୍ ଏମିତି ଆମେ ଶିଖଉଛେ। କାହିଁକି ଆମେ ତାଙ୍କୁ ଓଡିଆରେ କହିବା ଶିଖଉନେ ନିଜର ପରିଚୟଟା ଆମେ ଗୋଟେ ଓଡିଆ ତାକୁ ବୋଲି ଶିଖଉନେ। ଆମେ ଆମର ସଂସ୍କୃତି ଆମର ଜଗନ୍ନାଥ ଆମର କଲଚର ଯାହା ସବୁ ରହିଛି ଧୋତି ଶାଢୀ ଏ ସବୁକୁ ଆମେ ଚନ୍ଦନ ତୁଳସୀ ମାଳ ଏ ସବୁକୁ ଆମେ ଛାଡି ଦଉଛେ କିନ୍ତୁ ଦେଖନ୍ତୁ ଆମେ ଆପଣ ବହୁତ ଦେଖିଥିବେ ବହୁତ ଫରେନର୍ସ ମାନେ ଶଢୀ ପିନ୍ଧୁଛନ୍ତି ବହୁତ ଫରେନର୍ସ ମାନେ ଧୋତି ମାଳା ଜପୁଛନ୍ତି। ଆଉ ତୁଳସୀ ମାଳି ପକଉଛନ୍ତି ଜଗନ୍ନାଥଙ୍କୁ ସମର୍ପିତ କାହିଁକି ଆମେ ଆମ ଜିନିଷ ଟାକୁ ଘୃଣା କରୁଛେ ସେମାନେ କିନ୍ତୁ ବାହାର ଲୋକ ଆମ ସଂସ୍କୃତି ଆମ ପରମ୍ପରା ପରମ୍ପରାକୁ ଆପଣାଉଛନ୍ତି।
ଆଜ୍ଞା ମ୍ୟାମ ଏବେ ବି ଦେଖିେଥିବେ ମାନେ ମୁଁ ବି ବହୁ ଜାଗାରେ ଦେଖି ଯେ ଜଗନ୍ନାଥ ସଂସ୍କୃତିକୁ ମାନେ ବାହାର ଅ ବାହାର ଦେଶର ଲୋକ ବି ଆପଣାଇ ଦଉଛନ୍ତି କିନ୍ତୁ ମାନେ ଗୋଟେ ଗୋଟେ ମାନେ ଏମତି ଲୋକ ଥାନ୍ତି ଆପଣ ଦେଖିଥିବେ ମୁଁ ଏମତି ମାନେ ରିଲସ ଦେଖ ଦେଖୁଥିଲି ସର୍ଟସ ଭିଡିଓରେ ଆଉ ସେ କଣକରୁଥିଲା କି ଦେଖେଇଥିଲା ଏମତି ଜଷ୍ଟ ଆମ ଦେଶର ଆଉ ଅନ୍ୟ ଦେଶକୁୁ ଏମିତି ତୁଳନା କରିଥିଲା ଆମ ଦେଶର ଲୋକମାନେ ମାନେ ଟିକେ ଟିକେ ଜଗନ୍ନାଥ ସଂସ୍କୃତିରକୁ ପଛଘୁଞ୍ଚା ଦଉଛନ୍ତି ଆଉ ଅନ୍ୟ ଦେଶର ସେଇଟାକୁ ଆପଣେଇ ନଉଛନ୍ତି ବୋଲି କି ମୁଁ ବି ଏଇଟା ଭାବିବାରେ ସତ କିଛି କିଛି ଲୋକ ଏମିତି ଥାନ୍ତି ଯୋଉମାନେ କି ମାନେ ନି ଯୋଉମାନେ ନିଜ ଦେଶ ନିଜ ଦେଶ ଆଉ ନିଜ ମାତୃଭାଷାକୁ ନେଇକି ମାନେ ଏମିତି ନିନ୍ଦି ତ୍ ଅନୁଭବ କରନ୍ତି।
ହ
ଖାସ କରିକି ଏଇଟା ମୁଁ ଓଡିଆ ଭାଷାରେ ଦେଖିବାକୁ ପାଏ ମାନେ ଆଉ ମୁଁ ଯେତେ ଦେଖିବା ଅନ୍ୟଜଣେ କୌଣସି ରାଷ୍ଟ୍ର ହେଲା କେରଳ ହଉ ପଞ୍ଜାବ ହଉ ଏଇ ରା ଏଇ ସବୁ ରାଜ୍ୟ ମାନଙ୍କରେ ଯେତିକି ମାନେ ଏଇଟା ଦେଖାଯାଏନି ନିଜ ମାତୃଭାଷା ପ୍ରତି ଘୃଣା। ମୁଁ ଭାବେଯେ ଓଡିଶାରେ ଏଇଟା ବେଶୀ ଦେଖାଯାଏ।
କାହିଁକି ନା ଆମ ଓଡିଶାରେ ପା ସବୁ କଙ୍କଡା। ନିଜେ କୌଣସି ଜିନିଷ ପାଇଁ ଅଁ ବଢିବେନି କି ଅନ୍ୟକୁ ବଢେଇବେନି। ଠିକ୍ ଅଛି ମ୍ୟାାମ ଆ ଟାଇମ ହେଇଗଲାଣି ତ ଏ ବିଷୟରେ ଆମେ ଆଉ କଉ
ଆଜ୍ଞା ଆଜ୍ଞା ଆଜ୍ଞା।